ହ୍ୟାଲୋ।
ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ କଣ କରୁଛନ୍ତି ।
ମୁଁ ଏବେ ଘର ଭିତରେ ଥିଲି ବାହାରକୁ ଟିକେ ପଳେଇ ଆସିଲି ମେଘ ଜୋରରେ ଆସିଲା। ଣି ହୁଁ। ଘଡଘଡି ମାରୁଛି। ପବନ ଦଉଛି ଥଣ୍ଡା ପବନ ଟିକେ
ହଁ ବୋଧେ ଆଉ କୁଆଡେ ବର୍ଷା ହେଇଗଲା ବୋଧେ ସେଥିପାଇଁ
ନା ଟିକେ ଉଠେଇଚ ତ ବି ତ ତଥାପି ଥଣ୍ଡା ପବନ ଟା ଦଉଛି। ଇଏ ମାନେ ପ୍ରାକୃତିକ ପବନ ଟାର ଯୋଉ ମଧୁରତା ଆଉ କୋଉଥିରେ ମିଳିବନି।
ହଁ ଆପଣ ଠିକ କହିଛନ୍ତି। ଏପଟେ ବି ସେଇ ବର୍ଷା ଉଠେଇଛି ପବନ ଦଉଛି ଥଣ୍ଡା ଥଣ୍ଡା ପବନ।
ମା କୁ କହିଲି ମେଗ ଆଇଲାଣି ମା କୁ କହିଲି ମେଘ ମେଘ ଆଲାଣି କହିଥିଲି।
ଆଜ୍ଞା।
ହଁ ଆଉ ଆପଣ ବାହାରେ ବୁଲନ୍ତୁ ମେଘର ଆନନ୍ଦ ନିଅନ୍ତି।
ବାହାରକୁ ହ ଯିବାରେ ସେମତି କିଛି ନାହିଁ ଯେ ଖରା ବେଳ ଟାରେ ସମସ୍ତେ ଜେ ଯୁଆଡେ ଶୋଇଛନ୍ତି। ବାହାର କୋଉ ଠିକ ଗଲେ ମତେ ଭାବିବେ ଇଏ ପାଗଳ ହେଇଯାଇଛି। ଖରାବେଳ ଟାରେ ଆସିକି ବୁଲୁଛି ।
ହୁଁ ଏଇନା ମେଘ ତ ଏତେ ଜୋରେ ଆସିଲାଣି ଲୋକମାନେ ସବୁ ଖାଲି କିଏ ଲୁଗା ତୋଳୁଛି କିଏ ଦୌଡୁଛି
ହଁ ତାର କୋଉଠି ଧାନ ଶୁଖାଉଥିବ ତ କାର କଣ ଥିବ।
ନା ଏବେ ତ ଧାନ ଏବେ ତ ଧାନ ସିଜନ ନାହିଁ ଯେହେତୁ ସରି ଯାଇଛି।
ଯୋଉ ଟାଇମ ରେ ଧାନ ସିଜନ ବେଳେ ଯଦି ବର୍ଷା ହବ ସେପଟ ଧାଁ ଦୌଡ କରୁଥିବେ ଧାନରେ ପାଲ ଘୋଡା ଇଏ ଘୋଡା। ଆଉ ଆପଣଙ୍କ ଆଡେ ଏବେ କି ଚାଷ ସବୁ ହଉଛି?
ଆମେ ଏବେ ଯୋଉଠି ରହୁଛୁ ସହରରେ ତ କିଛି ଚାଷ ହଉନି ଆମ ଗାଁରେ ଏବେ ଧାନ ବୁଣା ଚାଲିଛିି ମାନେ ସରିଯିବଣି ବୋଧେ ରଜ ପରେ ପରେ ଧାନ ବୁଣା ହୁଏ ଆମର। ତା ପୂର୍ବରୁ ଆମର ବାଦାମ ଚାଷ ହୋଉଥିଲା।
ଆପଣଙ୍କର ବୁଣା ଚାଷ ନା ରୁଆ ଚାଷ?
ମୁଁ ଜାଣିନି ସେ ଆଗେ ବୁଣା ଯାଏ ମାନେ ଆଗେ ସେ ଯୋଉ ହଳ କରିକି ତାପରେ ଧାନ ବୁଣାାଯାଏ ତାପରେ ସେ ଗଛ ହୁଏ ଆପେ ଆପେ।
ନା ଆମର ଆକ୍ଚୁଆଲି ଗୋଟେ କି ଆମର ଗୋଟେ ବିଲରେ ତାକୁ ତଳା ପଡିବ ହଉଛି ଭୁ ଭିହନ ପଡିକି ତଳା ହବ, ସେ ତଳାକୁ ଉପଡା ହେଇକି ନେଇକି ରୁଆ ହବ। ସେଇଟାକୁ ରୁଆ ଚାଷ କୁହାଯାଏ, ସେଇଟା ଟିକେ ଭଲ ହୁଏ ତା ଦେହରେ ଘାସଫାସ କିଛି ହୁଏନି।
ଓହୋଃ।
ନା ଆଉ ତମେ ଯୋଉ କହୁଛ ବୁଣା ଚାଷ ମାନେ ମୁଁ ବୁଝିପାରୁଛି ତମର ଖାଲି ଏମିତି ବିଲରେ ହଳ କରି ଧାନ ଛିଞ୍ଚି ଦେଇ ପଳେଇ ଆସନ୍ତି ଆପେ ଆପେ ଯାହା ଗଛ ଉଠେ।
ହ।
ସେଇଟା ଟିକେ କମ୍ ପରିମାଣରେ ଧାନ ହୁଏ।
ନା ନା ଆମ ଆମ ଗାଁ ଟି ଆମ ଗାଁ ରେ ନଈ ପାଖରେ ନା ଉର୍ବରତା ମାଟି ପୁରା ବହୁତ ମାଟି ସେଠି ଉର୍ବର ସବୁ ପ୍ରକାର ହୁଏ ଭଲ ଚାଷ୍।
ଆପଣଙ୍କର ପଟୁ ମାଟିଟା
ହଁ ନଈ ପାଖରେ। ସେଥିପାଇଁ ଭଲ ଚାଷ ହୁଏ, କାରଣ ପ୍ରତି ବର୍ଷ ନିହାତି ବର୍ଷେ ଦି ବର୍ଷରେ ଥରେ ବା-ବା ବନ୍ୟା ପାଣି ଆସେ, ବନ୍ୟା ପାଣି ଆସିବ ମାନେ ସେ ଅଟୋମେଟିକଲି ମାଟି ଚେଞ୍ଜ୍ କରିଦବ।
ଆଉ ଆପଣଙ୍କ ଆଡେ ଆପଣଙ୍କ ରଅ-ଅ ହଉଛି କୋଉ ନଈ ଯାଇଛି ଆପଣଙ୍କଅ-ଅ-ଅ ଘର ପାଖରେ?
ଆମ ଘର ପାଖରେ ଯାଇଛି ଖରସ୍ରୋତା ନଈ।
ଓ ଖରାସ୍ରୋତା ନାଇଁ କି?
ହଁ ଆଗପଟୁ ଖରସ୍ରୋତା ଆଉ ଟିକେ ଦୂରକୁ ବ୍ରାହ୍ମଣୀ। ନା-ନା ଯୋଉ ବୁଢା ନଈ ବ୍ରାହ୍ମଣୀର ଶାଖା ନଈ ବୁଢା
ହଁ, ବ୍ରାହ୍ମଣୀର ଶାଖା ନଈ ବୁଢା ନୁହଁ ବ୍ରାହ୍ମଣୀର ଶାଖ୍ ଶାଖା ନଈ ହେଉଛି ଖରସ୍ରୋତା, ବୈତରଣୀର ଶାଖା ନଈ ହଉଛି ବୁଢା।
ହଁ ସେଇଟା ସେଇଟା। ବୈତରଣୀର ଶାଖା ନଈ ବୁଢା ନଦୀରେ ସିଏ ବନ୍ୟା ଯେତେବେଳେ ହୁଏ ସେ ବିିଲ ବାଟ ଦେଇ ସେ ପାଣିଟା ପଳେଇ ଆସେ। ଆଉ ଖରସ୍ରୋତା ପାଣି ଆମର ପଶେନି ବନ୍ୟାରେ ପଶେନି। କାରଣ ବନ୍ଧ ଅଛି ଖରସ୍ରୋତା ପାଣି ଆସିପାରେନି, ସେଇ ବୁଢା ନଈ ପାଣି ପଳେଇ ଆସେ। ଁ
ଆଜ୍ଞା। ଆ ଆମ ଆଡେ ତ ବର୍ଷା ବି ପକେଇଲାଣି।
ହ ଓହୋଃ ଏପଟେ ବର୍ଷା ପକାଇନି କିନ୍ତୁ ପକେଇନି ଏଯାଏଁ ପକେଇବ ଆଉ ବୋଧେ। ପକେଇଛି ଟିକେ ଟିକେ।
ଆମ ଆଡେ ବଡ଼ ବଡ଼ ଟୋପା ପକଉଛି ବର୍ଷା ପକଉଛି ପବନ ଦଉଛି ଜୋରରେ।
ଓହୋଃ। ଆଉ ଆ ଆମ ଆଡେ ବାଦାମ ଚାଷ ହୁଏ, ଏଇ କିଛି ଦିନ ତଳେ ଆମର ହେଇଛି।
ଆପଣଙ୍କର ଆଉ କି କି ଚାଷ ହୁଏ ବାଦାମ ହୁଏ ଧାନ ହୁଏ ଆଉ କଣ?
ଆମଆଡେ ସବୁ ପ୍ରକାର ପନିପରିବା ହୁଏ। ଆଉ ହଉଛି ତରଭୁଜ ହୁଏ, ବିରି ହୁଏ। ଆଉ ଆଉ କଣ ହୁଏ ଏତିକି ସବୁ ହୁଏ‌ ଆଉ ସମସ୍ତେ ବାଡିରେ ନିଜ ନିଜ ବାଡିରେ କିଏ ପନିପରିବା କିଏ ଶାଗ ଏମିତି ସବୁ ଲଗାନ୍ତି ଆଉ‌
ଆଜ୍ଞା।
ଆଉ ମୋ ମାମୁଁ ଘର ସାଇଟରେ ସେପଟେ ବାଦାମ ଆଉ ଧାନ ଚାଷଟା ମୁଖ୍ୟ।
ବାଦାମ ଆଉ ଧାନ।
ଧାନ ହଁ।
ଆମ
ଆମ ଗାଁ ଆମ ଗାଁରେ ସବୁ ହଁ।
ମୁଁ ପୁରା ଗାଁ ରେ ବୁଲୁଛି ଗାଁ ଏବେ ବୁଲିୁଛି ପୁରା ଭ୍ରମଣ କରୁଛି ଗାଁ ସାରା। କିଏ କଣ କରୁଛନ୍ତି ମୁଁ ଦେଖୁଛି। କିନ୍ତୁ ତମକୁ ଗାଁରେ ଭଲ ଲାଗେ ନା ସହରରେ ଭଲ ଲାଗେ?
ମତେ ସହରରେ ଏଇବୁ ଭଲ ଲାଗେ ଯେ ଆମେ ଛୁଆ ବେଳୁ ଏଇଠି ରହିଛୁ ତ ଆମର ଗାଁ ସହିତ ଏତେ ଭାବ ସମ୍ପର୍କ ନାହିଁ ଏତେ। ଭଲ ଆମ ଜେଜେମା ଯେତେବେଳେ ବଞ୍ଚିଥିଲେ ଗାଁକୁ ଯିବାକୁ ଭଲ ନଉଥିଲା ଜେଜେମା ଚାଲି ଗଲା ପରେ ଆଉ ଗାଁକୁ ଯିବାକୁ ଭଲ ଲାଗୁନି ସହରରେ ହିଁ ଭଲ ଲାଗୁଛି। କାରଣ ସହରରେ ତ ସବୁ ସୁବିଧା ବହୁତ ଜଲଦି ରେ ମିଳିଗଲା। ସବୁ ଜିନିଷ ଯାହା ଦରକାର ଆଉ ଗାଁରେ ମିଳିବ ସବୁ ଜିନିଷ ବହୁତ କଷ୍ଟକର ହଇରାଣ ସେଥିପାଇଁ ସହରରେ ଭଲ ଲାଗେ।
ଆପଣ ବର୍ଷକରେ ଥରେ ବୋଧେ ଗାଁକୁ ଯାଉଥିବେ ନା କି କେତେ ଥର?
ହଉ ଜେଜେମା ଯେତେବେଳେ ବଞ୍ଚିଥିଲେ ଜେଜେମା ଜେଜେମା ତ ସେତେବେଳେ ବହୁଉତ ଥର ଯାଉ। ଆଉ ଜେଜେମା ଗଲା ପରେ ଜେଜେମା ତ ବହୁତ ଦିନ ହେଲାଣି ଗଲେଣି ଜେଜେମା ଏବେ ହେଇ ଗଲା ପରେ ବର୍ଷକୁୁ ଥରେ ହିଁ ଯାଉଛି।
ବର୍ଷା ଦିନରେ ଗାଁରେ ଗୋଟେ ଅଲଗା ପ୍ରକାର ମଞ୍ା ଯେତେବେଳେ ଗାଁ ରେ ଅଧିକ ଜୋର ବର୍ଷା ହେଇଯିବ ଗଡ଼ିଆରୁ ସବୁ ପୋଖରୀରୁ ମାଛ ଛ ଉଠିବେ ଲୋକମାନେ ସବୁ ଧରୁଥିବେ ତାକୁ ଦେଖିବାକୁ ପାଇଁ ବଢିଆ ଖୁସି ଲାଗେ। ସେ ମାଛ ଖାଇବା ପାଇଁ ଯେତେ ଖୁସି ନ ଲାଗିବ ସେ ମାଛକୁ ଧରିବା ଖୁସି ଲାଗେ ଭାରି।
ହଁ ହଁ। ଆମ ଘର ପାଖକୁ ବି ସେ କୋଉ ମାଛ ସେ ଉଠି ଆସନ୍ତି।
ଆଉ ସେଇ ମାଛ ଟା ତ ବେଶୀ ଉଠନ୍ତି ଆଉ ବର୍ଷା ଦିନରେ କଉ ଆଉ ମାଗୁର।
ହଁ ଆଉ ଗୋଟେ ଗୋଟେ କଙ୍କଡା ଆଉ ଗୋଟେ ଗୋଟେ କଙ୍କଡା ବି ଉଠି ଆସନ୍ତି।
ହଁ କଙ୍କଡା ତ ବହୁତ ସବୁବେଳେ।
ଆଉ ବେଳେ ବେଳେ କଇଁଛ ବି ଗୋଟେ ଗୋଟେ ଉଠି ଆସନ୍ତି କୋଉଠୁ।
ହଁ ସେଇଗୁଡା ତ ସେ କଛିମ କଥା ତ ମାଛ ଟା ଧରିବା ପାଇଁ ସବୁଠାରୁ ଭଲ ଲାଗେ ଆଉ।
ହଁ। ଆମର ନଦୀ ଯେହେତୁ ନା ମୁଁ କେବେ ଧରିନି ମୁଁ ଦେଖିଛି। ଆଉ ଯୋଉ ଆମର ନଦୀ ନଦୀରେ ତ ଏବେ ଆଉ ଏତେ ମାଛ ଆସୁନାହାନ୍ତି ଆଗରୁ ବହୁତ ମାଛ ପଡୁଥିଲେ। ମାନେ ପାଣି ଭିତରକୁ ଗାଧୋଇଉଛି ଜୀବ ମାନେ ମାଛ ପୁରା ତମର ଚାରିପଟ ଛୋଟଛୋଟ ମାଛ ଆ ପୁରା ଖେଳୁଥିବେ ଏବେ ଆଉ ଏତେ ମାଛ ନାହାନ୍ତି।
ହଁ ଆମ ପଟରେ ମାଛ ବହୁତ ଅଛନ୍ତି ଗଡ଼ିଆ ଗଡିଆରେ ବହୁତ ଅଛନ୍ତି।
ହ ନା ମୁଁ ନଦୀ କଥା କହୁଥିଲି ପବନ ଦଉଛି ବୋଧେ ଆପଣଙ୍କ ଆଡେ ଜୋରରେ।
ବହୁତ ଜୋର ପବନ ଦଉଛି।
ଓ ହୋ।
ବଢିଆ ଲାଗୁଛି ପବନରେ ବଢିଆ ମାନେ ଶାନ୍ତି ଆ ଆଗରେ ଏସି ବି କିଛି କି ନୁହଁ।
ହଁ ପ୍ରାକୃତିକ ପବନ ଉପରେ ଏସି ପବନ କିଛି ନୁହେଁ। ଏସି ତ ଆମେ କେବଳ ଜୀବନ ଗୋଟେ କଷ୍ଟ ରଗରମରକ୍ଷା ପାଇବା ପାଇଁ ଲଗାଉଛନ୍ତି। ନହେଲେ ପ୍ରାକୃତିକ। ପବନ ଯୋଉ ସନ୍ଧ୍ୟା ବେଳିଆ ପବନ ସେ ବହୁତ ମଜା ଦାୟକ।
ଆପଣଙ୍କୁ ମାନେ ଆମ ଓଡ଼ି ଇଏରେ କୋଉ ଦି ଋତୁ ଟା ସବୁଠୁ ଭଲ ଲାଗେ ଶୀତ ନା ଗ୍ରୀଷ୍ମ ନା ବର୍ଷା।
ମତେ ସବୁ ଋତୁ ଭଲ ଲାଗେ। କିନ୍ତୁ ବେଶୀ ଟିକେ ମତେ ଏଇ ଗ୍ରୀଷ୍ମ ଋତୁ ଟା ଭଲ ଲାଗେ। ଏଇ ଯୋଗୁ ଟିକେ ଥଣ୍ଡା ଥଣ୍ଡା ଆଇସ୍କ୍ରିମ ଏଇ ସବୁ ଖାଇବାକୁ ମିଳେ। ଆଉ ଟିକେ ଯେହେତୁ ମୋର ଡ୍ରାଏ ସ୍କିନ ମାନେ ଟିକେ ତ୍ୱଚା ଶୁଖିଲା ସେଟା ଟିକେ ଭଲ ରୁହେ ସୁନ୍ଦର ଦେଖା ହଏ। ଶୀତ ଦିନେ ସେ ଟିକେ ଖରାପ ଦେଖାାଯାଏ ଆଉ।
ଓହୋ
ଆପଣଙ୍କୁ କେଉଁ ଋତୁ ଟୁ ଭଲ ଲାଗେ?
ମତେ ସବୁଠାରୁ ଶୀତ ଋତୁ ଭଲ ଲାଗେ।
ଓହୋ
ମାନେ ବର୍ଷା ନଥିବ ଉଁ ଗରମ ନ
ସେମିତି ଦେଖିବାକୁ ଗଲେ ମତେ ମତେ ଫଗୁଣ ଫଗୁଣ ମାସ ଯୋଉଟା ବସନ୍ତ ଋତୁ ମତେ ସେଇ ଖରା ନଥିବ ଶୀତ ନଥିବ ବର୍ଷା ନଥିବ କେବଳ ପବନ ଥିବ।
ଆମେ ତ ତିନିଟା ଋତୁ ହିଁ ଅନୁଭବ କରିପାରନ୍ତି।
ଅଁ ବସନ୍ତ ଋିତୁ ବି ଅନୁଭବ କରନ୍ତି ହୋଲି ସମୟରେ ଯେତେବେଳେ ବର୍ଷ ସେ ଖରା ଟିକେ କମ୍ ଥିବ। ଖ ବର୍ଷା ବିଲକୁଲ୍ ନଥିବ ଖରା ବି ଏତେ କମ ନ କମ୍ ଥିବ ଶୀତ ଛାଡି ଛାଡି ଆସୁଥିବ। ସେଇ ସମୟଟି ବସନ୍ତ ଋତୁ।
ସେଇ ଋତୁ ଟି ମତେ ସବୁଠୁ ବେଶୀ ଭଲ ଲାଗେ। ତାପରେ ଦେଖିବାକୁ ଗଲେ ଗ୍ରୀଷ୍ମ ଋତୁ ଆ ବର୍ଷା ଆଉ ଶି ବର୍ଷ ସେତ ଜମା ଭଲ ଲାଗେନି ଯେ ଯୁଆଡେ ଗୋଟେ ବାହାରିଆକୁ ଯ ବାହାରିଥିବୁ ବର୍ଷା ହବ ଯାଇପାରିବୁନୁ।
ଆଉ ଗ୍ରୀଷ୍ମ ଋତୁରେ ତ ଭୟଙ୍କର ଦୃଶ୍ୟ ବି ଦେଖିଆକୁ ମିଳେ ହଉଛି କାଳ ବୈଶାଖୀ ର ଆଉ।
ହଁ କିନ୍ତୁ ଏବେ ତ କାଳବୈଶାଖୀ କମିଗଲାଣି ଆଗରୁ ବହୁତ୍ କାଳବୈଶାଖୀ ହଉଥିଲା।
ହଁ।
ଏ ଏ ବର୍ଷ ଏତେ କାଳ ବୈଶାଖୀ ହେଇନି ମାନେ ହେଇଚି। ଅଲଗା ସାଇଟ୍ ରେ ହେଇଚ଼ି ଆମ ଏପଟ ସାଇଡ କେ ହେଇନି ଅଲଗା ସାଇଡ୍ ରେ ତ ଏମିତି କାଳବୈଶା ହେଇଚ଼ି ଯୋଉ ଗୋଟେ ଘୂର୍ଣ୍ଣିବଳୟ ଭଳିଆ ହେଇଥିଲା ଗୋଟେ ଯେଗାରେ ମାନେ ପୋଖରୀରୁ ପାଣି ବାହାର କରିକି ଲୋକ ବି କିଛି ମରି ଯାଇଥିଲେ।
ଓହୋ କଣ ହେଇଥିଲା ସେ ଷ୍ଟୋରି ଟା?
ଏବେ ରିସେଣ୍ଟ ଯୋଉଟା ହେଇଚ଼ି ଏ ବ ମାନେ ଏ ଦି ମାସ ତଳର କଥା କହୁଛି। ଆନେ ଗୋଟେ ଲୋକ ଲୋକଟେକୁ ବି ଉଡେଇକି ନେଇକି ଗୋଟେ ଗଛରେ ବି ନ-ନଗେଇ ଦେଇଥିଲା।
ବହୁତ ଜୋର ହେଇଥିଲା ନାଇଁ।
ଅଁ ମାନେ ଯୋଉ ଘୂର୍ଣ୍ଣିବଳୟ ମାନେ କଁ ବୁଝିପାରୁଚ଼ନ୍ତି ଏଇ ଯଉ ମାନେ ଖଣ୍ଡିଆ ଭୂତ ଟାଇପ୍ ର ଏ ଯୋଉଟା ବୁଲି ବୁଲି
ହଁ ହଁ ବୁଲି ବୁଲି ବୁଲି ବୁଲି ହଁ କନାଡ଼ୋ କନାଡ଼ୋ।
ହଁ ଖନ୍ ଆମର ଏଇଟାକୁ ଗୋଟେ କଁ ଖଣ୍ଡିଆ ଭୂତ କୁହନ୍ତି ଆ କଣ ତମର ତ କହୁଚ କନ୍ନାଡ।
କନାଡ ଇ ଏ ଯୋଉ ଇଂରାଜୀରେ କହନ୍ତି।
ଓହୋ।
ଅଁ ସେ ପୁରା ମା ପୁରା ଧୂଳି ଟା ପୁରା ଘୁରେଇ ଘୁରେଇ ଘୁରେଇ ଘୁରେଇ ଘୁରେଇ ଘୁରେଇ ପୁରା ଉପର ପର୍ଯ୍ୟନ୍ତ ଯାଉଥିବ।
ହଁ। ସେ ଯୋଉ ପଟରେ ଯିବ ସେପଟେ କିଛି ରଖିବନି ଆଉ।
ହଁ ଆଉ ଏବେ ଆପଣ ଜାଣିଚନ୍ତି ଭେନେଜ୍ବଲା ରେ ଯୋଉ ଭୂମିକମ୍ପ ହେଇଛି। ରିକଟର ସ୍କେଲରେ ସାତେ ପଏଣ୍ଟ ପାଞ୍ଚେ ମାନେ ମପା ଯାଇଛି ଠି ବହୁତ୍ କ୍ଷୟକ୍ଷତି ହୋଇଛି। ଘର ଫର ସବୁ ଭାଙ୍ଗି ପଡିଛି ପହ କାଲି କି ପହର ଦିନ। ଆଉ ଆମ ଓ ଭାରତର କାଶ୍ମୀର ର ପୁଲୱାମାରେ ବି ହୋଇଚି ଭୂମିକମ୍ପ କିନ୍ତୁ ଅଳ୍ପ ପରିମାଣରେ। ହୋଇଚ଼ି ଭେନ୍ଜୋଲ୍ ରେ ବହୁତ ଜୋରେ ହୋଇଛି।
ହଁ ତାନେ ବହୁତ ଜୋରେ ଘର ଫର ବି ବହୁତ ଭାଙ୍ଗି ଯାଇଥିବ।
ହଁ ବହୁତ ଭାଙ୍ଗି ଯାଇଛି ଲୋକ ପୁରା ଥରିଲେ ପୁରା ମାଟି ଥରେଇ ଦେଲା ଘର ସବୁ ଭୁସ୍ ଉପୁଡ଼ି ପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ଆସିବ କହି ହବନାହିଁ ଆଉ।
ସେଟା ତ ତାଙ୍କ ଭଗବାନଙ୍କ ଉପରେ ଆମେ କିଛି ନୁହ।
ହଁ। ଆ ଆମ ହାତରେ ସେ ସବୁ କିଛି ନାହିଁ। ନା ଆମ ଆଡେ କାଇଁ ବର୍ଷା ହୋଇନାହିଁ ଆପଣଙ୍କ ଆଡେ ହେଲା ବୋଧେ?
ହଁ ଆମ୍ ଆମ